ହାଲୋ।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ଆଉ କଣ କରୁଚନ୍ତି?
କିଛି ନାଇଁ ଖାଇକି ଆସିଲି ବସିଚି ଆଉ ଆପଣ କଣ କରୁଚନ୍ତି?
କାଇଁ ମୁଁ ବି ସେଇ ଖାଇକି ଆସିଲି ଏବେ ବସିଲି ଆଉ।
ଆଚ୍ଛା ଆଉ ଦେହ ପାହା ଭଲ ଅଛି କଣ କେମିତି ଅଛନ୍ତି?
ହଁ ଦେହ ଭଲ ଅଛି ଏଇ ଟିକେ ଥଣ୍ଡା ଜର ହେଇଥିଲା ଆଉ।
ଆଚ୍ଛା ଥଣ୍ଡା ଜର ହଁ ଏବେ ତ। ଏଇ ମାନେ ସମସ୍ତଙ୍କୁ ଥଣ୍ଡା ଜର ହଉଛି ଆମର ଏ ବାୟୁ। ପାଣିପାଗ ପରିବର୍ତ୍ତନ ହବା ଦ୍ଵାରା ସମସ୍ତଙ୍କୁ ଥଣ୍ଡା ଜର ମଧ୍ୟ ହଉଛି।
ହ ଏଇଟା ହବ ଗୋଟା ଜର ହବ ସମସ୍ତଙ୍କୁ ଘରେ ଛାଡିଯିବ ଦି ତିନି ଦିନ ପରେ। ହଁ
ହଁ ପାଣିପାଗରେ ପରିବର୍ତ୍ତନ ହବା ଦ୍ଵାରା ହଉଛି ଆଉ।
ଆଉ ତମ ଦେହ ଭଲ ଅଛି?
ଆଜ୍ଞା ଆଜ୍ଞା ଭଲ ଅଛି।
ଆଉ ଏବେ କଣ କରୁଛନ୍ତି।
ମୁଁ ଏବେ ଭୁବନେଶ୍ଵରରେ ଅଛି ଗୋଟେ। ଏ ଅ ମ୍। ବିଜ୍ଞାନ ପରୀକ୍ଷା କେନ୍ଦ୍ରରେ ଅଛି ଆଉ।
ଭଲ ଆଉ। ଆଉ
ମୁଁ ତ ବେସରକାରୀ ସଂସ୍ଥାରେ ବାସ୍ ଏମିତି କାମ କରିବା କଥା ଆଉ।
ଆଉ ଘରେ ସବୁ କେମିତି ଅଛନ୍ତି?
ଆଜ୍ଞା ଘରେ ସମସ୍ତେ ଭଲ ଅଛନ୍ତି, ଆପଣଙ୍କ ଘରେ?
ହୁଁ, ଭଲ ଅଛନ୍ତି ଆଉ ଆଉ ଭାଇ ସବୁ କଣ କରୁଚନ୍ତି।
ହଁ ଭାଇ ଏମିତି ବେପାର ବାଣିଜ କରନ୍ତି। ଆଉ ବାପା ଚାଷ ବାସ କରନ୍ତି ଆଉ।
ସମତେ ତ ଚାଷ ବାସ ଏଇକା ହଉଛନ୍ତି ଆଉ।
ହଁ ଆମ ଗ୍ରାମାଞ୍ଚଳରେ ସମସ୍ତ ଲୋକମାନେ ତ ବେଶୀ। ଚାଷ ଉପରେ ନିର୍ଭର କରନ୍ତି। ଚାଷ ବାସ କରିକି ପରିବାର ପୋଷଣ କରନ୍ତି।
ଆଉ ବର୍ଷା ଫର୍ଷା ହଉଛି ଆପଣଙ୍କ ଆଡେ।
ହଁ ବର୍ଷା ଏବେ କିଛି ଦିନ ହବ ହଉଥିଲା ଆଉ ଏବେ। ତ ଆଜି ହେଇନାହିଁ ସେମିତି ପାଗ ଟିକେ ଥିଲା। ମେଘୁଆ ପାଗ ଥିଲା କିନ୍ତୁ ବର୍ଷା ଆଜି ହେଇନି।
ଅ ହୋ ଆଉ ରଜ କେମିତି କଟିଲା।
ଆଜ୍ଞା ଭଲ ରଜ ତ ଆମ ଓଡିଶାର ମୁଖ୍ୟ ପର୍ବ ରଜରେ ବହୁତ। ବୁଲାବୁଲି କରିଛୁ ବନ୍ଧୁବାନ୍ଧବ ଙ୍କ ଘର ଯାଇଥିଲୁ ସାଙ୍ଗସାଥି ମାନେ ମଧ୍ୟ ବହୁତ ମଜାମସ୍ତି କରିଚୁ।
ଆଉ ନୂଆ ନୂଆ ଡ୍ରେସ୍ ହେଇ ଥିଲା।
ହଁ, ନୂଆ ଡ୍ରେସ କରିଥିଲୁ। ଆଉ ପିଠା ପଣା ଖାଇଲୁ ପିଠା ପଣା ଖାଇକି ମଧ୍ୟ ସାଙ୍ଗମାନେ ବୁଲାବୁଲି କରିବାକୁ ଯାଇଥିଲୁ। ନୂଆ ନୂଆ ଜାଗା ବୁଲିବାକୁ ଗଲୁ ସେଠି ସବୁ କେମିତି ରଜ ପାଳନ ହଉଛି। ସେ ସବୁ ଦେଖିଲୁ ନୂଆ ଜିନିଷ ବି ଶିଖିବାକୁ ପାଇଲୁ।
ଆଉ ତାହେଲେ ରଜ ଟା ପୁରା ଫୁଲ ମଜା କରିଛନ୍ତି ଆଉ ଆପଣେ। ପା ମାନେ ବର୍ଷା ଫର୍ଷା କିଛି ହେଇନି ତ ଭଲରେ ପୁରା କଟିଲା।
ନାଇଁ ବର୍ଷା ହେଇଥିଲା। ପ୍ରଥମ ରଜ ଦିନ ଆମର ବର୍ଷା ହେଇଥିଲା କିନ୍ତୁ ତା ତା ପରେ ମଝି ରଜ ପାଗ ବହୁତ ଭଲ ରହିଲା ଆମେ। ରଜ ସଂକ୍ରାନ୍ତି ଥିଲା ଯାଇକି ଠାକୁର ଙ୍କୁ ପୂଜା କରିକି। ଠାକୁର ଦର୍ଶନ କରିକି ଦିନ ମାନ। ବୁଲାବୁଲି କରିକି ଆସିଲୁ ତାପରେ ଶେଷ ରଜ ଦିନ ବି ସେମିତି ବର୍ଷା ହେଇ ଥିଲା ଆଉ।
ହଁ କିଛି ବର୍ଷା ହେଲା ତାପରେ ଏବେ ବି ଯୋଉ ପାଗ ଦେଇଛି ଭଲ ପାଗ ଦେଇଛି ଆଉ।
ହଁ ଭଲ ପାଗ ଅଛି।
ଭଲ ପାଗ ଅଛି।
ବାୟୁମଣ୍ଡଳରେ କିଛି ପରିବର୍ତ୍ତନ ହଉଚି ଯାହାଦ୍ଵାରା ହଁ
ବର୍ଷା ବେଳେ ବର୍ଷା ହଉନି ଖରା ବେଳେ ଖରା ହଉନି ଏମ ଏମିତି ଗିନା ଚାଲିଛି ଆଉ ହ ସେଇ ପ୍ରଦୂଷଣ ବୋଲି ଆଉ।
ହଁ ସବୁ ଜିନିଷ ବଦଳୁଛି।
ଓହୋ ଏବେ ରାସ୍ତାଘାଟ ଏ ବର୍ଷା ଯୋଗୁଁ ଏବେବି ପାଣିଅଛି ଏବେବି ଶୁଖିନାହିଁ।
ହଁ, ଗାଁ ରେ ତ ରାସ୍ତା ଘାଟ ପୁରା ଖରାପ। ଆଉ କିଛି କିଛି ଅଞ୍ଚଳକୁ ରାସ୍ତା ଘାଟ ହେଇପାରୁନାହିଁ। ପାଣିପାଗ କଥା ତ ସେଇଟା ତ ଆମେ କହିପାରିବାନି କିନ୍ତୁ ଗ୍ରାମାଞ୍ଚଳରେ ବହୁତ ଅସୁବିଧା ହଉଛି ଲୋକ ଲୋକା ମାନଙ୍କୁ ଯିବା ଆସିବା କରିବାକୁ ମଧ୍ୟ ଅସୁବିଧା ହଉଚି।
ଆଉ ଆଉ ଯୋଉଠି ରହିଛନ୍ତିନା ଯିବା ଆସିବା କରଛନ୍ତି ଘରୁ
ନାଇଁ ମୁଁ ରହିଛି ଭୁବନେଶ୍ୱରରେ ମୁଁ ରହୁଛି। ସେଇଠି ଯୋଉଠି ମାନେ ମୋର କାର୍ଯ୍ୟାଳୟ ଅଛି ଯୋଉଠି ସେଇ ସ୍ଥାନରୁ ଅଳ୍ପ କିଛି ଦୂରରେ ମୁଁ ରହୁ ଅଛି ସେଇଠୁ ଯିବା ଆସିବା କରୁଛି ଆଉ।
ଯିବା ଆସିବା ଯିବା ଆସିବା କରିଚ ଚାଲିକି ନା ଅଟୋ ଫୋଟୋ କରିଚନ୍ତି?
ନାଇଁ ଅଟୋ ଫଟୋ କରିକି ଯିବାକୁ ପଡୁଛି ଆଉ
ଓହୋ ଅଳ୍ପ ମାନେ ଅଳ୍ପ ବାଟ ନା କିଛି
ନାଇଁ ଅଳ୍ପ ବାଟ ଅଟୋ ଫାଟୋ କରିକି ଯାଉଛି। ସହରାଞ୍ଚଳରେ ତ ଗାଡି ଯେମିତି ଅସୁବିଧା ହଉଛି ଜାଣିଥିବେ ଯେତେ ମାନେ ସବୁବେଳେ ଟ୍ରାଫିକ୍ ସମସ୍ୟା ରହୁଛି ଆଉ
ହେବା
ବିଭିନ୍ନ ପ୍ରକାର ଦୁର୍ଘଟଣା ମଧ୍ୟ ଘଟୁଚି।
ହଁ ହଁ ଠିକ ଠିକ ଜନସଂଖ୍ୟା ବୃଦ୍ଧି ଯୋଗୁ ଏଇଆ ଟିକେ ଅସ ପୁଜାର ସବୁ
ହଁ ଲୋକମାନେ ବି ଗାଁ ଛାଡି ବେଶୀ ସହରା ମୁୁଖ ଖିଉଛନ୍ତି ସହରାଞ୍ଚଳକୁୁ ବେଶି ଯାଉଛନ୍ତି।
ଏଇ ପୂଜା ପ ପର୍ବରେ ଆସିକି ଯୋଗଦାନ ଦଉଛନ୍ତି ଆଉ ନା।
ହଁ ପୂଜା ପର୍ବ ସମୟରେ ଛୁଟି ମିଳିଲେ ଟିକେ ଗାଁକୁ ଆସିକି ଗାଁ ରେ ସବୁ ପର ପର୍ବପର୍ବାଣିର ଛମ୍ ମହତ୍ଵ ବୁଝିବା କଥା।
ହ
ଆଉ ଆପଣ ରଜ କେମିତି କଣ ପାଳନ କଲେ କୁଆଡେ ଯାଇଥିଲେ ବୁଲାବୁଲି ପାଇଁ?
ହଁ ରଜରେ ଯାଇଥିଲୁ ସେ ଯାଇକି ବହୁତ ଖୁସି ମଜା କଲୁ ସେକେଣ୍ଡ ରଜ ବର୍ଷା ହେଇଗଲା ଆଉ ଅ ଥାର୍ଡ ରଜଟା ଏଇ ଘରେ ସବୁ କଟିଗଲା ଦିନ ତ ଆଉ।
ଆଚ୍ଛା ପରିବାର ସଦସ୍ୟ ସମସ୍ତେ ରଜ ଓ ମଜା ମସ୍ତି କଲେ ଘରେ ରହିକି।
ହଁ ଘରେ ମସ୍ତି କଲେ ଆଉ ଆଉ ହଁ ଆଉ ଯୋଉ ଏବେ କୁଆଡେ ଯିବେ ନା ଘରେ ଅଛନ୍ତି।
ନାଇଁ ଏବେ ଘରେ ଅଛି କାଲି ସକାଳୁକୁ ମୋର ରହୁଛି। ଅ ଅଫିସ କାମ ଅଛି ପୁଣି ସକାଳୁ ନିଜ ନିଜ କାମରେ ଯିବା ଆଉ।
ଆଉ ନିଜ ନିଜ କାମ ରେ ସବୁ ତ ବ୍ୟସ୍ତ ଆଉ।
ହଁ।
ଓ ଆଉ କୋଉଠି ମାନେ ସେଠି ଗାଁ ରେ ରହିଛନା ସେଠି ରହିଛ ମାନେ ଅଲଗା ଜାଗାରେ ରହିଗଲ।
ନାଇଁ ଆମେ ଗାଁ ରେ ଥିଲୁ ଏବେ ଗାଁରୁ ଆସିକି ବାହାରେ ଗୋଟେ ଅନ୍ୟ ଏକ ଗାଁ ରେ ଆମର ଘର ହେଇଛି। ତ ସେଇ ଜାଗାରେ ଏବେ ରହୁଛୁ ଗାଁରୁ ଟିକେ ଦୂରରେ ଆସିକି ରହିଛୁ ମଝିରେ ମଝିରେ ଗାଁକୁୁ ମଧ୍ୟ ଯିବା ଆସି କରୁଛୁ ଏଠି ଆମର ପରିବାରର ଅନ୍ୟ ସଦସ୍ୟ ମାନେ ଅଛନ୍ତି। ଦାଦା, ଖୁଡି ଏମାନେ ସମସ୍ତେ ଅଛନ୍ତି ସାଙ୍ଗସାଥି ମଧ୍ୟ ଗାଁ ରେ ଅଛନ୍ତି। ଆଉ ଏମତି ମଝିରେ ମଝିରେ ଯାଉ ବୁଲିବା ପାଇଁ ଆଉ
ହ ବଡ ପରିବାର ସେ ଯୋଉ ଟିକେ ଅଲଗା ଜାଗା ଜାଗା ଥିଲେ।
ହଁ, ହଁ ଗାଁ ରେ ଟିକେ ଅସୁ ଅସୁବିଧା ହେଲା ଅଳ୍ପ ଜାଗା କୁ ବହୁତ ଲୋକ ହୋଇଗଲେ ଆଉ ଚଳିବାକୁ ଅସୁବିଧା ହେଲା ସେଥିପାଇଁ ଆସିକି ବାହାରେ ଅନ୍ୟ ଏକ ଜାଗାରେ ଘର କରିକି ରହିଚୁ ଆଉ।
ଭଲ କଥା କିଛି ଯେତେ ଗାଁ ର ମଜା ଅଲଗା।
ହଁ ଗାଁ ପରିବେଶ ତ ବହୁତ ଅଲଗା ଆଉ ସମସ୍ତେ ସେଠି ଥିଲେ ଡେଲି ସକାଳ ସୂର୍ଯ୍ୟୋଦୟ ହେଲେ ଅନ୍ୟ ଲୋକମାନଙ୍କୁ ଦେଖୁଥିଲୁ ଅନ୍ୟ ମାନଙ୍କ ଘରକୁ ଯିବା ଆସିବା ବୁଲାବୁଲି ସବୁ ଥିଲା।
ଗାଁ ସକାଳର ଗାଁ ର ସକାଳ ର ଯୋଉ ଦୃଶ୍ୟ ଅଲଗା ଅଲଗା ନିହା
ଅହୋ।
ଆଉ ଏଠି ବାହାରକୁ ଆସିଲି ଅନ୍ୟ ଲୋକମାନେ ସବୁ ନିଜ ନିଜ କାମରେ ବ୍ୟସ୍ତ କେହି କାହା ଘରକୁ ଯିବା ଆସିବା ନାହିଁ। ଆଉ କେହି କାହା ସହିତ ସମ୍ପର୍କ ବି ବେଶୀ ଭଲ ନାହିଁ ଗଭୀର ସମ୍ପର୍କ ନାହିଁ ନିଜ ନିଜ କାମରେ ବ୍ୟସ୍ତ
ମଣିଷ ତ ବଡ ହେ ଯେତେ ବଡ ହେବେ ସେତେ ଆମ କାମରେ ବେସ୍ତ ରହିଯିବେ
ହଁ।
ଅ ହ ଆଉ ସବୁ କଣ କଣ ଖାଇଲେ?
ଆଜି ଆମର ଗୋଟେ ସାଙ୍ଗର ବାହାଘର ପାଇଁ ଘରେ ଟିକେ ତାକୁ ଡାକିଥିଲୁତ ଖାଇବା ପାଇଁ ତ ଘରେ ଆମର ଖାଇବା ବ୍ୟବସ୍ଥା କରିଥିଲେ ଏମତି କିଛି ଜଳି ଖିଆ ହେଇଥିଲା ପୁରୀ ତରକାରୀ ଆଉ ଚିଲ କୋବି ଏମିତି ସବୁ ବନା ହେଇଥିଲା ସାଙ୍ଗସାଥି ସମସ୍ତେ ଆସିଥିଲେ ଟିକେ ଖାଇ ପିଇକି ଗଲେ
ଏଇ ଅଳ୍ପ ସମୟ ଟିକେ ଭଲ ଲାଗିଲା ଘରୁ ଗାଁରୁ ବି ଲୋକ ଆସିଥିଲେ
ଗାଁ ପରିବେଶ ଭଳି ଲାଗିଲା
ହଁ ଆଉ କାହିଁକି ନା ଆମେ ଏଠି ଆସି ରହିଲା ପରେ ଏକା ହେଇଯାଉଛୁ ତ ଆଉ ଏତେ କେହି ବାହାର ଲୋକ ଆସୁନାହାନ୍ତି ତ ସବୁବେଳେ ନିଜ ଘର ଭିତରେ ଆମକୁ ରହିବାକୁ ପଡୁଛି ଆଉ ଏବେ ଟିକେ ଇଏ ଆସିଥିଲେ ବୋଲି ଟିକେ ସମସ୍ତେ ଟିକେ ଖୁସି ହେଲେ କିଛି ସମୟ ମଧ୍ୟ ଆମେ ବିତେଇଲୁ, ବହୁତ ଭଲ ଲାଗିଲା।
ହଉ। ଆଉ ଏବେ ଆପଣ କିଛି କଣ ମାନେ ଆଜ୍ଞା ପ୍ରସ୍ତୁତ କଲେ ନିଜେ ନା କୋଉଠୁ ଆଣିଲେ?
ନାଇଁ ଖାଇବା ଆମେ ଘରେ ପ୍ରସ୍ତୁତ କଲୁ କାହିଁକିନା ଏବେ ବାହାରେ ଯୋଉ ଖାଦ୍ୟ ସବୁ ମିଳୁଛି ବିଭିନ୍ନ ପ୍ରକାର ରାସାୟନିକ ସାର ବିଭିନ୍ନ ପ୍ରକାର ର ଙ୍ଗ ଏସବୁ ମିଶେଇକି ଖରାପ ପୋଡା ତେଲ ଏସବୁରେ ରୋଷେଇ ବାସ ଯେହେତୁ କରୁଛନ୍ତି ସଫାସୁତୁରା ଭାବରେ କରୁନାହାନ୍ତି। ଆଉ ବହୁତ ଅପରିଷ୍କାର ବି ମାନେ ସ୍ଥାନ ମାଛି ବସୁଥିବା ଜାଗାରେ ରହୁଛି। ଖାଦ୍ୟକୁ ଘୋଡେଇକି ରଖୁନାହାନ୍ତି ବାସି ଖାଦ୍ୟ ମଧ୍ୟ କିଏ କିଏ ଦେଇ ଦେଇ ଦଉଛନ୍ତି। ଯଉଥି ପାଇଁ କି ଆମେ ଟିକେ ବେଶୀ ପ ସନ୍ଦ୍ କଲୁ ଘରେ ତିଆରି କରି ଖାଇବା ପାଇଁ। ତ ଆମେ ପରିବାର ସବୁ ମିଶିକି ଘରେ ତିଆରି କରିକି ଖାଇଲୁ ଆଉ।
ହଁ! ସେ ବିଶେ------ହୁତ୍ ରୋଗ ବାଗ ହଉଚି, ପେଟ ଫେଟ ସ ଯନ୍ତ୍ରଣା ହଉଚି। ବାହାର ଖାଇବା ଖାଇ, ଯେତେ ଘରେ ଖାଇବେ ତେ ଭଲ।
ବିଭିନ୍ନ ପ୍ରକାର୍ ମାନେ ବାହାରେ ଯଉ ଏବେ ଯଉ ଭଳି ବାହାର ଖାଦ୍ୟ ଖାଇକି, ଲୋକମାନେ ବିଭିନ୍ନ ରୋଗର ମଧ୍ୟ ପଡୁଚନ୍ତି।
ହୁଁ ହୁଁ ହୁଁ ହୁଁ
ସେଥି ପାଇଁ ନିଜେ ଘରେ ଖାଇଲେ ଭଲ।
ଆଉତ ବାରିି---ରେ କିଛି ନାଗୁନି, ଯାହା ହବ ସାର ଫାର
ଏବେ ବେଶୀ ଲୁକମାନେ ଚାଷ ବାସ କରୁ ନାଆନ୍ତି ନା। ସବୁ ବାହାରୁ କିଣି ଆଣିଲେ ଖାଇଲେ। ତ ନିଜ ବାଡ଼ି ରେ ପନିପରିବା ଚାଷ କରିକି ଯଦି ସେଇ ଜିନ୍‌ଷ ଖାଇବା ହଁ ଭଲ। ଆଉ ବାହାରେ ଯଉ ଗୁଡା ଆ--ଚି। ବିଭିନ୍ନ ପ୍ରକାର୍ କୀଟନାଶକ ଔଷଧ ରାସାୟନି ଆଉ ସେ ସବୁ ବି ଖାଇବା ଦେହ ପାଇଁ ଭଲ ନୁଏଁ। ବିଭିନ୍ନ ପ୍ରକାର୍ ରୋଗ ହଉଚି।
ଆଉ ତା'--ଲେ ଭଲ କଥା ଆଉ। ଆଉ ଏବେ କ'ଣ ମାନେ ନିଦ ଲାଗିଲାଣି ଜୋରେ।
ନାଇଁ ଆଜ୍ଞା ଆଉ ଅଳ୍ପ ସମୟ ଏମ୍ତି ଟିକେ ବୁଲାବୁଲି। ଛାତ ଉପରେ କରୁଚୁ, ଏମ୍ତି ଶୁଇବା ଆଉ ଅଳ୍ପ ସମୟରେ ଶୋଇ ପଡ଼ିବା ଆଉ।
ହଉ ଶୁଣନ୍ତୁ ବନ୍ଧୁ ମୁଁ ମୁଁ ଯାଉଚି ଟିକେ ଶୋଇବି ରାତି ହେଲାଣି, ହଁ ମୁଁ ରଖୁଚି ଏବେ କାଲି